ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ଶୁଭୁଛି ତ ହ୍ୟାଲୋ
ହ୍ୟାଲ
ମୋ ଭଏସ୍ ଶୁଭୁଛି ତ
ହଁ ନେଟୱାର୍କ ଇସୁ ହଉଛି କି କ୍ଲିୟର୍ ଆବ କଥାଟା ଆସୁନି
ଅଛ ବାହାରେ କଣ ଅଛି?
ତମ ଭୟସ୍ ଟା ବହୁତ ସ୍ଲୋ ମାନେ ବହୁତ କମ୍ ରେ ଶୁ ଶୁଭୁଛି ଆଉ ଟିକେ ଜୋର୍ ରେ
ଆଚ୍ଛା ଏବେ ଶୁଭୁଛି ହଉ ହଉ ହ୍ୟାଲୋ
ହଁ ଏବେ ଶୁଭିଲା ହଁ ହଁ ଶୁଭିଲା
ଯୁ କଣ କରୁଥିଲେ କଣ କରୁଥିଲେ
ହଁ ଏବେ ତ ଘରେ ଆଉ ଯାଇନି କୁଆଡେ ଆଉ
ଆଚ୍ଛା ଆଉ।
ତମେ କଣ କରୁଥିଲ।
ଫେରେଇକି ଆସିଲି।
ଅ ହ ଖାନାପିନା କିଛି କରିନ ତାହେଲେ ଆଉ।
ନା ଯାହା ଖରା ବେଳେ ଖାଇଥିଲି ଶୋଇ ପଡିଥିଲି ସନ୍ଧ୍ୟା ଦେଲି। ତାପରେ ମାମା ଯାହା ଆସିଲେ ରାତିରେ କରିବେ ନହେଲେ ମୁଁ କଣ କରିବି ଆଉ।
ଆଚ୍ଛା।
ଆପଣ କଣ କରନ୍ତି।
ମୁଁ ଏ କିଛି ନାହିଁ ଏମିତି ଘରେ।
ଆଚ୍ଛା ମାନେ ହାଉସୱଇଫ୍ ନା କଣ କରନ୍ତି। ଆଚ୍ଛା।
କଁ କର ନା ନାଇଁ।
ଆଉ।
ନାଇଁ।
ମୁଁ କହିଲି ଏତେ ଜୋରେ ଖରା ହଉଛି। କଣ କରୁଛନ୍ତି ଏତେ ଡିନର୍।
ଆଜି ପୁରା ରଜ ପାଗ ପରି ପୁରା ଥିଲା ଥଣ୍ଡା ପାଗ ଥିଲା।
ତିନି ଦିନ ହେଲାଣି ତ ଚାଲିଚ ସକାଳୁ ଖରା ଚାରିଟା ବେଳୁ ବର୍ଷା। ସେଇ। ଆଜି ଟିକେ ଭଲ ଥିଲା ସକାଳୁ ତ ଏମିତି ଖରା ହଉଛି ଚାରିଟା ବେଳକୁ ପୁରା ବର୍ଷା। ମାନେ ପୁରା ପବନ ପବନ ହେଇକି ବହୁତ ବର୍ଷା।
ଆଚ୍ଛା ଆମ ଆଡେ ଟୋଟାଲି ବର୍ଷା ହଉନି।
ଇଆଡେ ତ ସବୁ ଭାଙ୍ଗା ଭାଙ୍ଗି କରିସାରିଲାଣି ଏତେ ବର୍ଷା ଗଛ ବଛ ଭାଙ୍ଗି ଯାଉଛି।
ହଁ ହଁ ନାଇଁ ଆମ ଆଡେ କାହିଁ ଏ କୃଜାଣି ବର୍ଷା ଟୋଟାଲି ଉପରେ ହଉନି। ଏମିତି ଜଡ ତୋଫାନ ହଉଛି କିନ୍ତୁ ବର୍ଷା ଟୋଟାଲି ହଉନି।
ଏପଟା ବର୍ଷା ଆଜି କାହିଁ ବର୍ଷା ହେଇନି ଆଜି ପବନ ଫବନ ବି ହେଇନି ଏତେ ଆଜି ମାନେ ପାଗଟା ଭଲ ଅଛି।
ହଁ। ଆଗକୁ ବର୍ଷା ଅଛି ରଜକୁ ତ ସେଇଥିପାଇଁ ଥଣ୍ଡା ଥଣ୍ଡା ଧୀରେ ଧୀରେ। ପାଗ ଚେଞ୍ଜ ଆସିଲାନି ଆଉ।
ହଁ ଆଉ ରଜରେ ପ୍ଲାନିଂ କଣ କୁଆଡ଼େ ଯିବେ କି କଣ।
ରଜ ଆମ ଇଆଡେ ଭଲ ରଜ ହୁଏ। ରଜ ମଉଜ କରନ୍ତି ପ୍ରଥମ ପହିଲି ରଜ ଦିନ ଆଉ ଦ୍ଵିତୀୟ ରଜ ରଜ ସ ସଂକ୍ରାନ୍ତି ସେ ପାହାଡକୁ ଯାଇକି ସେଠି ମନ୍ଦିର ଅଛି ଦର୍ଶନ କରିକି ଭୋଜି ଭାତ ଖାଇକି। ଘରକୁ ଫେରନ୍ତି ଆଉ ତୃତୀୟ ରଜ ଦିନ ଭୋଜି ଭାତ କରି ନିଜେ। ଖାଆନ୍ତି ସାଙ୍ଗସାଥି ଆଉ।
ଓହୋ ମାନେ ଆପଣଙ୍କର ଘରଟା କୁଆଡ଼େ କି ମାନେ କେଉ ଜାଗା କି।
ଆମର ଏପଟେ ଏପଟ ଲାଇନି।
ଆଛା।
ଆମର ତ ଏପଟେ ହୁଏ କିନ୍ତୁ। ଆରେ ମାନେ ଆମେ ଘରେ ରହୁ ନା ପଳଉ କୁଆଡେ କେମିତି ବୁଲିବାକୁ।
ଆଛା ଆଛା ଆମ ଆଡେ ଅବା ଏବ। ଏ ବର୍ଷ ଆମ ଆଡେ ଆସନ୍ତୁ। ନାଇଁ ଏଇ ବର୍ଷ ଆମ ଆଡେ ଆସନ୍ତୁ। ରଜ ରଜ ସେଲିବ୍ରେଟ କରିକି ଯିବେ।
ଆମେ ପୁରୀ ସବୁ ବେଳେ ସବୁ ବର୍ଷ ପଳେଇଯାଉ। ତ ପୁରୀ ପଳେଇଲେ ସେଇପଟ ସାଇଡ୍ ଆମେ ବୁଲୁ କି ଠାକୁର ଦ ଠାକୁରଙ୍କ ପାଖକୁ ଗଲେ ସେତେବେଳେ ଫାଙ୍କା ଭି ଥିବ ମନ୍ଦିର ବି ଟିକେ ଫାଙ୍କା ଥାଏ ତ ଠା ଠାକୁରଙ୍କ ପାଖକୁ ଯାଉ ନହେଲେ ବିଚ୍ ଏମିତି ବୁଲିକି ସେ ପଟେ କୋଣାର୍କ ସେସବୁ ଜାଗା
ଆଚ୍ଛା, ସେପଟ ଲାଇନ୍ ରୁ ତମେ ତାହେଲେ। ସେପଟ ପାଖାପାଖିରୁ ଆଛା ଆଛା।
ତାପରେ ନହେଲେ ଧଉଳି ଧଉଳିରେ ବି ଭଲ ରଜ ମହୋତ୍ସବ ହୁଏ।
ଆଚ୍ଛା।
ସେଇପଟ ସାଇଡ୍ ହି ଆମେ ଯାଉ ସବୁବେଳେ। ଏ ବର୍ଷ କିଛି ଠିକ୍ ନାହିଁ ବର୍ଷା ଖରା ଉପରେ ଡିପେଣ୍ଡ କରେ। କେତେବେଳେ ଅଧିକା ବର୍ଷା ହେଉଛି କେତେବେଳେ ଅଧିକ ଖରା ହେଉଛି।
ହଁ ପା।
ଆଉ ରୋଷେଇ ରାତିରେ କଣ?
ରାତିରେ ଆଜି ଉନ୍ ଉ ସେ ସ ହଉଛି ତ ରୁଟି ହଉଛି।
ହଁ।
ହୁଁ ଜୋ ଯେବେ ପ୍ରବଳ ମାନେ ଗରମ ହବ, ଖରା ହବ ସେଇଦିନ ପଖାଳ ଖାଇ ଦିଆଯାଏ।
ଆଚ୍ଛା, ଆଚ୍ଛା।
ପାଗ ନେଇକି ଆଉ ପାଗ ନେଇକି।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଚ୍ଛା।
ତମେ କେମିତି ଅଛ କୁହ ଆଗ?
ହଁ ମୁଁ ଭଲ ଅଛି।
ଶୁବୁନି?
ମୁଁ ଭଲ ଅଛି।
ହଁ, ହଁ।
ଏମିତି ଭଲ ଅଛି ଏବେ ତ ଘରେ କିଛି ନାହିଁ ମୁଁ ଆକଚୁଆଲି ଷ୍ଟୁଡେଣ୍ଟ ମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍ ମାନେ ଗ୍ରାଜୁଏସନ୍ କରୁଛି ଏବେ। ତ ହ୍ୟାଲୋ।
ଅ ହଁ କୁହ ହଁ ହଁ ଶୁଭୁଛି ଶୁଭୁଛି।
ଗ୍ରାଜୁଏଟ ତାପରେ ତା ସହିତ ପାଠ ଚାଲିଛି ହଁ।
ଓହୋ ମାନେ ନିଉ ମ୍ୟାରେଡ?
ନା ନା ମ୍ୟାରେଡ଼ ନୁହଁ।
ଆଚ୍ଛା, ଆଚ୍ଛା।
ମାନେ ଗ୍ରାଜୁଏସନ୍ କ ହଁ ଏଇ ଫୋର୍ଥ ଇୟର ହେଲାଣି। ତୋର ଫୋର୍ଥ ଇୟର ହେଲାଣି? ଆ ତା ସହିତ ଜବ୍ କମ୍ପିଟେଟିଭ୍ ସବୁ ପ୍ରିପେୟାର ଚାଲିଚି ଆଉ।
ହଁ।
ଓହୋ ମାମା ବି ରୁହନ୍ତିନି ଘରେ ମାନେ ମାମା ବି ବିଜନେସ୍ ତ ମାମା ବି ରୁହ ନ୍ତିନି ତ ମାମାଙ୍କୁ ବି ଟିକେ ହେଲ୍ପ କରିଦିଏ ପାଠ ବି ଚାଲେ ସାଇଡରେ ଘରେ ବି ମାମାଙ୍କୁ ଟିକେ ହେଲ୍ପ କରିଦିଏ ଛୋଟ ଛୋଟ।
ହଁ ନିହାତି ଘରେ ତ ଆମେ ଝିଅ ମାନେ ରହିଲେ ନିଶ୍ଚୟ ମାନେ ମାଙ୍କୁ ନ ସାହାଯ୍ୟ କଲେ ହବ କି
ଏ ହଁ ଏବେ ଘରେ କେହି ନାହାନ୍ତି ବୋଲି ମୁଁ ମାନେ ମୋ ଭାଇ ସାନ ଭାଇ ଅଛି ସେ ଟ୍ୟୁସନ୍ ଯାଏ। ତ ତାକୁ ନେଇକି ଛାଡିଦିଏ ଛୁ ଆଠଟା ବେଳେ ତାକୁ ନେଇ ଆସେ।
ଉଁ ହୁଁ।
ତ ଏମିତି ଛୋଟ ଛୋଟ କାମ କରିଦିଏ ଆଉ।
ହୁଁ ହୁଁ ଆ ରୋଷେଇ ଆଷ ରେ ହେଲ୍ପ କରନ୍ତି କି ନାଇଁ?
ଅଁ ମାନେ ରୁଟି ବଗରା କରିଦିଏ ମାନେ ଭାତ ହରି କା ଏତେ ମାମା ଦିଏନି କରନି ମାନେ ଦିଅନ୍ତିନି କରିବା ପାଇଁ।
ହଁ ହଁ ହଁ ସେ ଟିକେ ହେଭୀ ଆଇଟମଟା ଟିକେ ହେଁ ହେଁ ହେଁ ହେଭୀ ଆଇଟମ ଟା କରିବାକୁ ଟିକେ ଉଁ
ମାନେ ସେ ଟିକେ ଡରନ୍ତି ଆଉ ରୁଟି ଆଉ ସବୁ ତରକାରୀ ଯାହା ମୁଁ ଛୋଟ ଛୋଟ କରିଦିଏ।
ହୁଁ।
ହେଲେ ମୋର ଡେଲି କାମ ହଉଚି ରୁଟି ବେଲିବାଟା। ମୁଁ ସବୁବେଳେ ଯେତେ ରୁଟି ହବ ମୁଁ ବେଲି ଦେବି ମାମା ସେକି ଦିଅନ୍ତି।
ଚରେ ମେ ରେଷ୍ଟୁରାଣ୍ଟ ଖୋଲିଦେବେ ବାହେରେ ବଡ ର ହୁଁହୁଁ ଏହେ ନାନ୍ ସେ ରୁଟି ଏସବୁ ବନେଇବେ।
ସେଇ ସବୁ ମତେ ଆସିବ ମାନେ ସେସବୁ ମୁଁ ଭଲରେ କରିଦିଏ ଆଉ ଏମତି ତରକା ରୀ ଏମତି କରିପାରିବି କିନ୍ତୁ ମାମା କରିଦିଅନ୍ତି ତ ମୁଁ ଆଉ କରିନି ମୋ ଜେଜେମା ବି ରୁହନ୍ତି ତୁ ଜେଜମା ବି କରଦିଅନ୍ତି ତ ହେଥିପାଇଁ ମୁଁ ଆ ଏତେ କରେନି।
ନାଇଁ ମାଙ୍କ ମା ଜାଣିଚନ୍ତି ନା ଝିଅ ଫ୍ୟୁଚରରେ ଶାଶୁଘରେ ସବୁ କିଛି କରିବ। ଏଇଠି ସିଏ ବସିକି ମୁଁ ତାଙ୍କୁ ଟିକେ ବସେଇକି ମାନେ ପଢା ଛୁଆ ନା ତାପରେ ପଢୁଚ ସେଟ୍ ସେ ଟିକେ ବେଶୀ ପ୍ରେସର ଦଉନାହାନ୍ତି ଆଉ।
ହଁ ଏମତି କିଏ ନଥିବେ କି ଘରେ ମୋ ସାନ ଭାଇ ଟା ବି ଅଛି ତ ହେମିତି ଟିକେ ନାକୁ କରିକି ଖାଇକି ରହିକି ରହିବା ପାଇଁ ରହିଯିବୁ। ଏମିତି ମାନେ ପୁରା ଛାଡିକି ଗଲେ ସେସବୁ ଆଉ ମୁଁ କରିପାରିବିନି।
ହେଁ ହେଁ ହେଁ ହେଁ ହୁଁ ଧିରେ ଧିରେ ଆଗକୁ ହବ ଆଉ ସେଇଟା କଣ କରିବାଟା କଣ ନିହାତି ଜରୁରୀ ନା କଣ କରିବାନି ସମୟ ଆସିଲେ ତ ସବୁ କିଛି କରିବାକୁ ପଡିବ।
ହଁ। ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ କଣ କରୁଥିଲେ?
ଖାଇ ଦେଇଥିଲି ଆମ ମୋ ଭାଇ ଟା ଆଣିଥିଲା ଚଉମିନି ଆଣିଥିଲା ଯେ ସେଥିରୁ ଖାଇ ଦେଇଥିଲି। ଆଉ ଘରେ ବୋଉ ଆଉ କରିଥିଲେ ସୁଜି କାକରା ବନେଇଥିଲେ ସେଥିରୁ ବି ଦିଟା ଖାଇ ଦେଇେଥିଲି।
ପୁରା ପେଟ ପୁରା ଫୁଲ୍ କରି ଖାଇ ଦେଇଛି।
ରାତି
ହେବି ଖାଇ ଦେଇଛି ରାତିରେ ଖାଇଲେ ଜ୍ୱର ନ ଖାଇଲେ ନାଇଁ
ଏବେ ତ ତ ଗରମ ହଉଚି ଖାଇବାକୁ ଇଚ୍ଛା ହଉନି।
ହୁଁ
ଏତେ ଗ
ସେ ଘର ଭିତରେ ଏମିତି ମାନେ ରୁମ୍ ଭିତରେ ଏମିତି ଖାଲି ପଶିକି ରହିଥା,
ହଁ ମାନେ ରୁମ୍ ଏସି ରେ ଯେତିକି ଟାଇମ୍ ଅଛି ସେତିକି ଟାଇମ୍ ଭଲ ଦି ମିନିଟ୍ ବାହାରକୁ ବାହାରିଲ ସରିଲା ଦେହ କଣ ହେଇଯାଉଛି ଏକା ତରେ
ହଁ ପରା
ବାହାରକୁ ଆଉ ବୁଲାବୁଲି କିଛି ଇଚ୍ଛା ହଉନି ଖାଇ ପିକିି ଘରେ ଶୋଇପଡ।
ସେମିତି ଆଉ ଆଉ, ଆପଣଙ୍କର
ଆଉ କଣ ଘରେ ଉ ବୋଉ ବାପା ମୋର ଦିଟା ଭାଇ ସେ ବାହାରେ ରହୁଛନ୍ତି ହଁ
ଆଛା
ମୁଁ ଏ ସାନ ଭାଇ ଟେ ରହୁଛି ମୋ ଦାଦାଙ୍କ ପୁଅ ବା ସେତିକି ଆମ ଘରେ ଆଉ
ଆଚ୍ଛା ମାନେ ଆପଣ ମ୍ୟାରଡ଼୍ ନା ଅନମ୍ୟାରେଡ
ନାଇଁ ଅନମ୍ୟାରେଡ
ଆଚ୍ଛା ମାନେ ଆପଣ କଣ କରୁଛନ୍ତି ମାନେ ପଢ଼ାପଢ଼ିିକି ଜବ୍
ନାଇଁ ନାଇଁ ପଢା ସରି ଯାଇଛି ହଁ ଜଵ ଫବ ବି କରୁନି କିଛି ଏମିତି ଚଲେଇଛି ଟ୍ରାଏ କରୁଛି।
ଆଚ୍ଛା ଓହୋ ମାନେ ଏମତି ଆଉ ମାନେ ମୋର ବି ସେଇଭଳିଆ ହିଁ ଚାଲିଛି ଆଉ ମାନେ ପଢ଼ାଟା ସାଥିରେ ଚାଲିଛି ଟିକେ
ହଁ ହଁ ହଁ ଆମ ସରି ଯାଇଛି ଆଉ ସରିଗଲେ ତ ବେଶୀ ବୋଝ ହଁ ଘର ଲୋକଙ୍କ ପ୍ରତି ବାହାଘର ଫାଘର କରିଦବା କାହିଁ ରଖିବା ଚାକିରିୀ ବାକିରି କିଏ ସେମାନଙ୍କର ତ ଇଏ ହଁ ପା
ଗ୍ରାଜୁଏସନ୍ କି କେବଉ ଇୟର ସରିଲା। ପ୍ଲସ୍ ଥ୍ରୀ
ପ୍ଲସ ଥ୍ରୀ ପ୍ଲସ ଥ୍ରୀ ସରିବାରେ ତିନି ଚାରି ବର୍ଷ ହେଇଗଲାଣି।
ଆଛା ଏବେ ତ ପ୍ଲସ ଥ୍ରି ଟା ମାନେ ମୋର ଯୋଉଟା ଇଣ୍ଟିଗ୍ରେଟେଡ ଟା ନା ଡାଇରେକ୍ଟ ପାଞ୍ଚ ବର୍ଷ ଏବେ ପ୍ଲସ ଥ୍ରୀ ତ ଚାରି ବର୍ଷ ହେଇଯାଇଛି।
ହଁ ହଁ ହଁ ମୁଁ ଜାଣିନି ସେ ଜାଣିନି ସେଟା ଶୁଣିଥିଲି। ହେଇଯାଇଛି
ହଁ ଚାରି ବର୍ଷ ହେଇଯାଇଛି କିନ୍ତୁ ମୋର ଯଉଟା ପାଞ୍ଚ ବର୍ଷ ତଁ ଏବେ ଫୋର୍ଥ ଇୟର ଆଉ ଗୋଟେ ବର୍ଷ ଆଚ୍ଛା ହଉ ମୁଁ ରଖୁଛି ପରେ କେବେ କଥା ହେବା?
ହଉ ହଉ।